ନାଚ।
ହଁ ଭାଇ ଜୟ ଜଗନ୍ନାଥ।
ଆଉ ଭଲ ଅଛନ୍ତି ଆପଣ?
ଆଜ୍ଞା ଭଗବାନଙ୍କ ଦୟାରୁ ତ ଭଲ ଅଛୁ ଆଉ।
ଆଜ୍ଞା ଆଉ କଣ କରୁଛନ୍ତି ବହୁତ ବିଳମ୍ବ ଯାଏ ଆଜ୍ଞା ଆଜ୍ଞା। ଆଜ୍ଞା ଆଜି ବହୁତ ବିଳମ୍ବ ରେ ଅଛନ୍ତି ଆପଣ ଆଜି ଯାଇନକି ଶୟନ କରିବାକୁ ଆପଣ?
ଆଜ୍ଞା ଆଜି ଟିକେ ଘରେ ଟିକେ ଘରେ ଟିକେ କାମ ଥିଲା ତ। ସେଥିଲାଗି ଆଜି ଟିକେ ବିଳମ୍ବ ହେଇଗଲା। ନହେଲେ ଏପରେ ନହେଲେ ତ ମୁଁ ଏପର୍ଯ୍ୟନ୍ତ ଶୟନ କରିସାରନ୍ତି।
ଆଜ୍ଞା ଆଜ୍ଞା ଯେହେତୁ ଘର କାମ ତ ତ ବିଳମ୍ବ ହେଇଯିବ ନିଶ୍ଚିତ ଭାବେ।
ଆଜ୍ଞା। ଆଉ ଆପଣ ଖାଇସାରିଲେଣି?
ହଁ।
ଆପଣଙ୍କର ଖାଇବା ପିଇବା ସରିଲାଣି?
ଖାଇବ କେତ୍ ଆମର ବହୁତ ସମୟରୁ ସରିଗଲାଣି।
ଆଚ୍ଛା ଆପଣଙ୍କର ଆଜି କଣ ରୋଷେଇ କରିଥିଲେ ଆପଣ?
ରୋଷେଇ ତ କିଛି ବିଶେଷ ହେଇନି ତ ମୁଁ ଆଜି ଟିକେ ଭଲ ଜିନିଷ ଖାଇବାକୁ ଚେଷ୍ଟା ହେଲା ଇଚ୍ଛା ହେଲା ତ ମୁଁ ଟିକେ ଯାଇକି ସେ ବାହାରୁ ଖାଇ ଦେଇଛି।
ଆଛା ଆଛା ତାହେଲେ ଆପଣ ବାହାରୁ ଖାଇକି ଆସିଛନ୍ତି ହେରିଆଜି।
ଆଜ୍ଞା।
ଆମର ତ ଯୋଉ ଏବେ ଆମର ଗ୍ୟାସ୍ ଯୋଉ ଗ୍ୟାସ୍ ମୂଲ୍ୟ ବଢ଼ିଥିଲା ଆପଣ ଜାଣିଥିବେ?
ଆଜ୍ଞା ଆଜ୍ଞା।
କ୍ୟାସ ର ମୂଲ୍ୟ ବଢ଼ିବା ଯୋଗୁଁ ଆପଣ ଦେଖୁଥିବେ ସବୁ ଦୋକାନୀ ଭାଇମାନେ ତାଙ୍କର ଅ ଯେତିକି ତାଙ୍କର ଅ ଥିଲା ସେ ତାଙ୍କଠୁ ବି ଅଧିକା ପଇସା ବଢେଇ ଦେଇଛନ୍ତି।
ଆଜ୍ଞା।
ସବୁ ଦୋକାନୀ ଭାଇ ମାନେ ଦେଖିବେ।
ହଁ ନିହାତି ଦେ ଯାଃ ଏବେ ମୁଁ ଯାଇଥିଲି ଖାଇବା ପାଇଁ ତ ଖାଇବା ଦର ବି ବଢି ଯାଇଛି।
ଆଜ୍ଞା କିଏ ଦୋକାନୀ ଭାଇମାନେ ବି ନିଜ ନିଜ ଦର ବଢ଼େଇ ଦେଇଛନ୍ତି କାହିଁକିନା ଦେ ଖିଲା ବେଳକୁ ଗ୍ୟାସ୍ ତ ଆମର ସେତିକି ଦରରେ ହିଁ ମିଳୁଛି। କିନ୍ତୁ ମଝିରେ ଲୋକମାନେ ଏମିତି ହେଲେ ଯେ କ୍ୟାସ୍ ମିଳୁନି ଗ୍ୟାସ୍ ମିଳୁନି। ଯାହାଫଳରେ କି ସବୁ ଦର ଆପଣ ମାନେ ସବୁ ଦର ବଢ଼େଇ ଦେଲେ।
ଦେଖନ୍ତୁ ଆମର ଦୋକାନୀ ଭାଇ ମାନଙ୍କୁ ଗୋଟେ ଗୋଟେ ହମ୍ ବିଶେଷ କରି କିଛି ବାହାନା ଦରକାର। ଯେମିତି ତାଙ୍କେ ଆଗକୁ କେମତି ତାଙ୍କ ଟଙ୍କା କଣ ବଢେଇ ପାରିବେ ଇଏ କରିପାରିବେ। ଦେଖନ୍ତୁ ଏବେ ଯେହେତୁ ରେଟ ଆମର ଟଙ୍କା ଦର ଦାମ ବଢିଯାଇଛି ଦରଟା। ତ ସେମାନେ ଆଉ ତାକୁ କମେଇ ପାରୁନାହାନ୍ତି। ତ ତାଙ୍କେ ଚାହୁଁଛନ୍ତି ଯେହେତୁ ଗଢି ଯାଇଛି ତ ବଢିଥାଉ। କାହିଁକି ନା ତାଙ୍କର ଲାଭ ହଉଛି ତ ନି-ନିହାତି ଭବେ ସେମାନେ ବଢେଇକି ରଖିବେ।
ଆଜ୍ଞା ନା ନାଇଁ ସିଏ ଚାହିଁଲେ ତର ବଢ଼ିଯିବ ଯେ ସରି ତର କମିପାରିବ। କିନ୍ତୁ
କିନ୍ତୁ ସେମାନେ ଚାହିଁବେ କାହିଁକି ଚାହିଁବେ କାହିଁକି କାହିଁକି ନା ତାଙ୍କୁ ତ ଲାଭ ଦରକାର ତ ତାଙ୍କେ ଯାହାର କ୍ଷତିହେଲେ ବି ତାଙ୍କର କଣ ଅଛି। ଯଦି ଗୋଟେ ଗରିବ ଲୋକଟେ ଆସିବ ଆଜ୍ଞା ହୋଟେଲ ରେ ଗୋଟେ ଖାଇବା ପାଇଁ ତା ପାଖରେ ଏତେ ଟଙ୍କା ନଥିବ ନା ଖାଇବା ପାଇଁ।
ଆଜ୍ଞା ଆଜ୍ଞା।
ତ ସେଇ ଦୃଷ୍ଟିରୁ ତ ସେମାନେ କିଛି ଦେଖୁନାହାନ୍ତି ତାଙ୍କେ ନିଜ ସ୍ୱାର୍ଥ ପାଇଁ ତ ଯଦି ବଢିଗଲା ଦାମ ଦର ତାଙ୍କେ ବଢେଇକି ରଖୁଛନ୍ତି।
ଆଜ୍ଞା ଭାଇ ସେଇଟା ବି ସତ କଥା ଆଜିକାଲି ତ ସେମିତି ହିଁ ଚାଲିଛି ଭାଇ।
ହୁଁ।
ଆଉ ଆମର ଦେଖୁନାହାନ୍ତି କେତେ ଆମର ମାନେ କଣ କହିଲେ ଯେତେ ଲୋକ ସଂଖ୍ୟା ବଢ଼ୁଛନ୍ତି ଆମର ସେତେ ଯାନବାହାନ ଅଧିକା ଅଧିକା ଅଧିକା ଅଧିକା ବଢ଼ୁଛି। ବୁଝିଲେ ଯାହା ଫଳରେ କି ଆଜ୍ଞା ଯାହାଫଳରେ କି ଆମର ଅ ବାୟୁ ବି ପ୍ରଦୂଷଣ ହଉଛି ଯାହାଫଳରେ କି। ବୁଝିଲେ ଯେତେ ଆମର ଗାଡି ଯାନ ବଢୁଛି ପେଟ୍ରୋଲ ଦର ବଢୁ ଛି ପେଟ୍ରୋଲ୍ ଗାଡ଼ି ଆମର ବଢ଼ୁଛି ସେତେ ଆମର ବାୟୁ ବି ପ୍ରଦୂଷଣ ହଉଛି।
ନାଇଁ ଦେବୁ ଦେଖନ୍ତୁ ବା-ବାୟୁ ତ ବଢୁଛି ଦ ତାହା ଯେ ଦେଖନ୍ତୁ ଯାନବାହାନ ଯେହେତୁ ବଢି ଯାଉଛି ଆମର। ତ ସେଥିରେ ବାହାରୁଛି ଧୂଆଁ ଧୂଆଁ ବାହାରୁଛି। ତାପରେ ଦେଖିଥିବେ ସହର ଗୁଡାକରେ ଅ ବିଭିନ୍ନ କଳକାରଖାନା କରିଥିବେ ଯାହା ଦ୍ୱାରା ରାସାୟନିକ ପଦାର୍ଥ ବାହାରେ ବଢିଯିବା ସହିତ ଆମର ବେଶୀ ବିଷାକ୍ତ ଉଁ ଧୂଆଁ ବି ବାହାରି ଏ ଜାଣିଥିବେ।
ଆଜ୍ଞା ଆମର ଆଉ ବି ଆମର ବାୟୁ ପ୍ରଦୂଷଣ ହୁଅନ୍ତାନି। ଆମର ବାୟୁ ପ୍ରଦୂଷଣର କାରଣ ବି ହେଉଛି ଆଉ ଗୋଟେ। କାହିଁକିନା ସହର ମାନଙ୍କରେ ଦେଖୁଥିବେ ସେମାନେ କଳକାରଖାନା ତିଆରି କରିବା ପାଇଁ କି ଘର ତିଆରି କରିବା ପାଇଁ କି ରାସ୍ତା ତି ତିଆରି କରିବା ପାଇଁ ସେମାନେ ଗଛକୁ କାଟିକି ମାନେ ଗଛ ପତ୍ର ସବୁ କାଟି ଦିଅନ୍ତି। ମାନେ ଜଙ୍ଗଲକୁ ସେମାନେ ସଫା କରିଦିଅନ୍ତି। ସେଥିଲାଗି ଆମର ଅ ଅ ବାୟୁ ପ୍ରଦୂଷଣଟା ଟିକିଏ ଅଧିକା ବଢ଼ିଯାଏ। କାହିଁକି ନା ଆମର ଗଛପତ୍ର ଥିଲେ ଆଜ୍ଞା।
ଓଡିଶା ରାଜ୍ୟରେ ଦେଖିବାକୁ ଗଲେ ମୁଁ ପ୍ରାୟ ଦେଖୁଚି। ବୃକ୍ଷରୋପଣ କମ୍ ହୋଉଚି। ଏବଂ ବୃକ୍ଷକୁ ଅଧିକ କଟା ଯାଉଚି ଦେଖିଆକୁ ଗଲେ।
ଆଜ୍ଞା ଆଜ୍ଞା ବୃକ୍ଷକୁ ଅଧିକ କଟାଯାଉଚି। ଆଉ ବାୟୁ ପ୍ରଦୂଷଣଟା ଅଧିକ ମାତ୍ରାରେ
ଯା ଦ୍ଵାରା ଗଢି ବି ଯାଉଚି।
ଆଜ୍ଞା। ଲୋକମାନେ ଲୋକମାନେ ନିଜେ ବନ୍ ଞ୍ଚିବେ ବୋଲି ପରିବେଶକୁ ନଷ୍ଟ କରୁଛନ୍ତି। ଆଗରୁ ଲୋକମାନେ ନିଜେ ବଞ୍ଚିବେ ଆଜ୍ଞା।
ତାପରେ ଦେଖିଥିବେ ଆଉ ଅଳିଆ ଆବର୍ଜନା ପ୍ଲାଷ୍ଟିକ୍ ଏଗୁଡାକ। ଏପଟେ ସେପଟେ ପଡିଥିବା ଆମ ଲୋକ ଗୁଡାକ ବି ସେମତି ରହୁଚନ୍ତି। ଯେ ବାୟୁ ପ୍ରଦୂଷଣ ତେଣୁ ସେଇ ଦ୍ଵାରା ହିଁ ହେଇଥାଏ। ଯା ଦ୍ଵାରା ଆମେ ପ୍ଲାଷ୍ ଠିକି ଅଳିଆ ଡବା ବାହାରେ ପକେଇବା। ବାହାରେ ପକେଇବା ତ ନିହାତି ଭାବରେ ବାୟୁ ପ୍ରଦୂଷଣ ହବ ହିଁ ଆମର।
ଆଜ୍ଞା ଆଜ୍ଞା ଆଉ ତାପରେ ବି କଁ କରୁଚନ୍ତି ନା ଯୋଉ ଅଳିଆଟା ଯୋଉଠି ପକେଇବା କଥା ସେଠି ନ ପକାଇ ଏଣେ ତେଣେ ପକଉଛନ୍ତି। ତାପରେ ପ୍ଲାଷ୍ଟିକ୍ କୁ ଗୋଟେ ଜାଗାରେ ଏଁ ମାନେ ପ୍ଲାଷ୍ଟିକ୍ କୁ ନିଆଁ ଲଗେଇ। ‍ପୁ ସେଥିରୁ ବିଶାକ୍ କ୍ତ ଧୂଆଁ ବାହାର କରି ବାୟୁ ପ୍ରଦୂଷଣ କରୁଛନ୍ତି। ଆଜ୍ଞା। ତ ଯଉଟାକି ମାନେ ଏ କରିବା ଉଚିତ ନୁହେଁ। ସେହି କାମ ଗୁଡ଼ା କରୁଛନ୍ତି।
ଆଜ୍ଞା ଦେଖନ୍ତୁ ବାୟୁ ପ୍ରଦୂଷଣ ଦ୍ଵାରା ଆମର ହଁ।
ଆଜ୍ଞା।
ଦେଖନ୍ତୁ ବାୟୁ ପ୍ରଦୂଷଣ ଦ୍ଵାରା ଆମର ହଁ। ଯେହେତୁ ବାୟୁ ପ୍ରଦୂଷଣ ହୋଉଚି ତ ଯାହା ଦ୍ଵାରା ଆମର ବହୁତ୍ ପ୍ରଭାବ ପକେଇବ, ବାୟୁ ପ୍ରଦୂଷଣ ଟା। ଦେଖିବେ ଶ୍ବାସ କଷ୍ଟ ହେଇପାରେ।
କଥା‌।
ଆସ୍ ଆସ୍ତମା ହେଇପାରେ ଫୁସ୍ ଫୁସ୍ ରୋଗ ଫୁସ୍ ଫୁସ୍ ରୋଗ ହେଇପାରେ। ଆଉ ଦେଖିଥିବେ ହୃଦୟର ଆଶଙ୍କା ବୃଦ୍ଧି ହେଇଥାଏ। ହଁ।
ଆଜ୍ଞା କାହିଁକିନା ବାୟୁ ପ୍ରଦୂଷଣ ହେଲା ମାନେ ତ ଆମେ ନିଃଶ୍ଵାସ କଉଥିରୁ ନଉଚେ ଆମେ ସେଇ ବାୟୁରୁ ହିଁ ନିଃଶ୍ବାସ ନଉଚେ। ତ ସେଇଟା ଆମର ନିଃଶ୍ୱାସ ଦ୍ୱାରା ହିଁ ଆମର ରୋଗଟା ହୋଇଥାଏ। ନିଃଶ୍ବାସ ନବା ଆଣିବା ଆ ଇ ଫଳରେ। ବୁଝିଲି। ଆମର‌ ଅ ମାନେ କଁ କହିଲେ ଅଧିକାଂଶ କଟକ, ଭୁବନେଶ୍ଵର, ଅନୁଗୁଳ, ତାଳ୍ ଚେର ଝାରସୁଗୁଡ଼ା। ଏହିଭଳି ଆମର ଶିଳ୍ପ ଓ ଖଣି ଅଞ୍ଚଳରେ ଅଧିକ ସମସ୍ୟା ଦେଖିବାକୁ ମିଳୁଚି।
ଆଜ୍ଞା।
ଆପଣ ଏରା ବହିରେ ବି ପଢ଼ିଥିବେ ପିଲାବେଳେ।
ନିହାତି ଭାବରେ
ବୁଝିଲେ।
ତ ଆମେ ଏଇ ପ୍ରଦୂଷଣକୁୁ ଉଁ ପ୍ରତିକାର ବି କରିପାରିବା।
ଆଜ୍ଞା, ପ୍ରତିକାର କରିପାରିବା କେମିତି? ହଁ ଅଧିକରୁ ଅଧିକ ଆମେ ପ୍ରତ୍ୟେକ ଦିନ ମୁଁ ଜାଣିବାରେ ପ୍ରତ୍ୟେକ ଦିନ ଆମେ ଗୋଟେ ଗୋଟେ ଗଛ ଲଗାଇ ସେ ଗଛକୁ ବଢ଼େଇବା। ତ ବଢ଼େଇଲେ ଆମର ବାୟୁ ପ୍ରଦୂଷଣ ଟିକେ କମିଯିବ। ବୁଝିଲେ ଆଉ ଏବଂ ମାନେ କଣ କହିଲେ କଳ କାରଖାନା ଯୋଉ ଅଛି ସେମାନଙ୍କୁ ସେମାନଙ୍କଠୁ ଆଁ ସେମାନଙ୍କୁ କହିବା କି ତାର ଯେଉଁ ବିଷାକ୍ତ ଧୁଆଁଦିଗ ବେଶି ନ ବାହାର କରି ଗୋଟେ ଜାଗାରେ ଅଳ୍ପ ଅଳ୍ପ ବାହାର କରି ଛାଡ଼ିବାକୁ। ଯେମିତିକି ଆମ ସହରାଞ୍ଚଳରେ ସେଇ କଳ କାରଖାନା ନକରି ଯୋଉଠି ଲୋକମାନେ ବାସ କରୁନଥିବେ ଯେମିତିକି ଜଙ୍ଗଲ ମଝି ହେଇଗଲା କି ସମୁଦ୍ର ପାଖାପାଖି ହେଇଗଲା। ଏଇ ମାନଙ୍କରେ ଏହି ସ୍ଥାନ ମାନଙ୍କରେ ଯାଇ କଳ ଖାରଖାନା ତିଆରି କରି ନିଜ ସଂସ୍ଥା ଆଗକୁ ବଢ଼େଇଗଲେ। ଯାହାଫଳରେ କି ଲୋକମାନେ ଅସୁସ୍ଥ ହେବାରୁ ବଞ୍ଚିତ ହେବେ। ବୁଝିଲେ କି ଭାଇ? ଭାଇ ଆପଣଙ୍କୁ ଶୁଭୁଛି? ଭାଇ, ହ୍ୟାଲୋ ଭାଇ। ହ୍ୟାଲୋ, ଭାଇ ହ୍ୟାଲୋ। ଶୁଭୁଚି ଆପଣଙ୍କୁ? ହ୍ୟାଲୋ ଭାଇ ଶୁଭୁଛି ହ୍ୟାଲୋ। ଭାଇ କୁଆଡ଼େ ପଳେଇଲେ? ତାପରେ ଆମ ବାୟୁ ପ୍ରଦୂଷଣ ହେବାର ବି ଆହୁରି ଗୋଟେ କାରଣ ଅଛି। ଯୋଉଟା କି ଆମର ଯୋଉଟାକି ଆମର ଗାଡ଼ି ଯେଉଁମାନେ ଚଲାଉଛନ୍ତି ପେଟ୍ରୋଲ ଗାଡ଼ି ସେମାନଙ୍କ ଗାଡ଼ିରେ ଯେଉଁ ଧୂଆଁ ବାହାରୁଛି ତା ଫଳରେ ବାୟୁ ପ୍ରଦୂଷଣ ଅଧିକା ଜୋରରେ ଅଧିକା ଆହ୍ ହେଉଅଛି। ହଉ ଭାଇ ରଖୁଛି ଧନ୍ୟବାଦ।